ହ୍ୟାଲୋ ମ୍ୟାମ୍ ନମସ୍କାର।
କେମିତି ଅଛନ୍ତି?
ବହୁତ ଭଲ ଅଛି।
ବହୁତ ଦିନ ପରେ ବୋଧେ ଆପଣ ଶୁଣିଥିବେ ଯେ ଆପଣଙ୍କର କୋଉ ଫ୍ରେଣ୍ଡ ଆପଣଙ୍କୁ ନମସ୍ ସ୍କାର କରୁଛି ନହଲେ ଏବେ ତ ହାଲୋ ହାଏ ବାଏ ଏଟା ହେଟା
ସେଇଆ ମୁଁ ଆପଣଙ୍କୁ ଏବେ ପଚାରିବି ଭାବୁଥିଲି କି, ଆପଣ ଓଡ଼ିଆ ଶିଖିଗଲେଣି ତାହେଲେ। ଆପଣ ଆପଣଙ୍କରେ ଯାହା ପ୍ରୋବ୍ଲେମ୍ ହୋଉଥିଲା। ସଟ୍ ଆଉଟ୍ ହେଇଗଲା? ଆପଣ ଓଡ଼ିଆ ଶିଖୁଛନ୍ତି ତାହେଲେ।
ହଁ ବାହାରେ ରହିଲେ ବି ଯେହେତୁ, ଆମର ଭାଷା ଓଡ଼ିଆ ତ ଓଡ଼ିଆ ଜାଣିବା ବହୁତ୍ ଜରୁରୀ ଏବେ।
ହଁ ଜରୁରୀ ତା ସାଙ୍ଗରେ ଓଡ଼ିଆ ଆମର ଗର୍ବ। ନା ସିଏ ଆମର ଲାଙ୍ଗୁଏଜ୍ ଯୋଉଟା ଆମକୁ ଆମର ପରିଚୟ ଦେଇ କି ଆମେ ଓଡ଼ିଶାର ବୋଲି।
ଆଜ୍ଞା।
ହୁଁ।
ହଁ
ତ ଆପଣ କେମିତି ଅଛନ୍ତି? ଠିକ୍ ଠାକ୍? ହମ୍
ହଁ ଠାକୁରଙ୍କ ଦୟାରୁ ତ ଭଲ ଅଛି। ସବୁ ଠିକ୍ ଠାକ୍ ହିଁ ଚାଲିଛି। ହେଲେ କେତେବେଳେ କଣ ଯେ ହେଇଯାଉଛି କା ଲାଇଫ୍ ରେ ସେଇଟା ତ କେହି କହିପାରିବେନି। ଆପଣ କେମିତି ଅଛନ୍ତି?
ହଁ ହଁ ମୁଁ ବି ଠିକ୍ ଠାକ୍। ଆକ୍ଚିଲି ମୁଁ ଆପଣଙ୍କୁ ଏଇଟା ପଚାରିବା ପାଇଁ ଫୋନ୍ କରିଥିଲି କି ଆପଣ ତ ଖେଳ ଜାଣିଛନ୍ତି ନା? ଆପଣ ବି ମାନେ ଆପଣ ଫୋନ୍ ରେ ଖେଳିଛନ୍ତି ନା ନାଇଁ?
କି ଖେଳ କଥା, ମାନେ କିଛି ବି ଖେଳ କଥା କହୁଛନ୍ତି କି?
ହଁ ଏଇ ଏମିତି ଗେମ୍ ଗେମିଙ୍ଗ ଆପ୍ ଗୁଡ଼ାକ ସବୁ ଥାଏ ନା, ଆପଣ କେବେ ଫୋନ୍ ରେ ଲୁଡ଼ୋ ଟାଇପ୍। କିଛି ଆପ୍
ହଁ ମୁଁ ଲୁଡ଼ୋ, ଲୁଡ଼ୋ ଖେଳିଛି, ଟେମ୍ପଲ୍ ରନ୍ ଖେଳିଛି। କାର ରେସିଂ ଖେଳିଛି କାର୍ ରେସିଂ ଟା ମୁଁ କମ୍ପ୍ୟୁଟର୍ ରେ ଖେଳିଛି।
ମାଁ ୱାଓ। ମୁଁ କାର୍ ରେସିଂ ଖେଳିଛି ସେ ଯୋଉ ନୋକିଆ ଫୋନ୍ ରେ ଖେଳିଥିଲି ମୁଁ କାର୍ ରେସିଂ।
ଆରେ ଆରେ ହଁ ହଁ ହଁ ଥାଏନା କିପଟ୍ ଫଣ୍ଡ୍ ହଁଉ ମୁଁ ବି ଖେଳିଛି ବୋଧେ ସେଇଠି।
ଆଚ୍ଛା ଆଚ୍ଛା ମୁଁ ମୁଁ କାର୍ ରେସିଂ ବା ସେଇଠି ହିଁ ଖେଳି ଛି ଆଉ କୋଉଠି କାର୍ ରେସିଂ ବୋଧେ ମୁଁ ଖେଳିନି। ଆଚ୍ଛା ଆପଣ ଫ୍ରି ଫାୟାର୍ ଖେଳୁଥିଲେ? ସିଏ ବି ତ ବହୁତ ଫେମସ୍ ଗେମ୍।
ନା ମୁଁ ଖେଳିିନି ହେଲେ ଶୁଣିଛି ଯେ ସେଠ୍ ପାଗଳ ହେଇଯାଆନ୍ତି ଲୋକ ଖେଳିବା ପାଇଁ କି ସେଟାକୁ। ସବୁ କିଛି ଟଡ଼ି ଫଡ଼ି ଛାଡିକି ସେମାନେ ଖେଳିବାରେ ମାତନ୍ତି ସେଠି। ପବ୍ଜି ହେଇ ବି ଗୋଟେ ଅଛି ନା? ପବ୍ଜି ଆହୁରି
ହଁ ହ ହ। ଆପଣଙ୍କର ସେମିତି କେବେ ଗେମ୍ ଆଡିକ୍ଟେଡ଼୍ ଏମତି ହେଇନାହାନ୍ତି ଆପଣ?
ହେଇଛି ନା ମୁଁ ଲୁଡ଼ୋ ରେ ହେଇଛି ଥରେ ଯୋଉ କରୋନା ଟାଇମିଂ ଯୋଉ ଚାଲ୍ ଥିଲା ସେତେବେଳେ କାହାର ବି ବାହାରେ ବାହାରକୁ ଯାଉନଥିଲେ ନା ସମସ୍ତେ ଫ୍ୟାମିଲିରେ ଘରେ ହିଁ ରହୁଥିଲେ। ତ ସବୁ ଆମେ ଗୋଟେ ଜାଗାରେ ଜମା ହେଇକି ଯୋଉ ମାନଙ୍କୁ ଙ୍କୁ ଲୁଡ଼ୋ ଖେଳୁ ଆସୁନଥିଲା ସେମାନେ ବି ଆଡିକ୍ଟେଡ଼୍ ହେଇଯାଇଥିଲେ। ମାନେ ଖେଳି ଖେଳିକି। ଥରେ ଦି ଥର ଖେଳିଳେ ସେ ସେମାନଙ୍କୁ ତ ଭଲ ଲାଗିଲା। ହଁ ତାପରେ ଗ୍ରୁପ୍ ଫ୍ରି ହେଇକି ମିଶିକି ଖେଳି ତ ଆହୁରି ବେଶୀ ମଜା ଲାଗିବ। ଥଟ୍ଟା ମଜା କରିକି। ତ ଏମତି ଆମର ଏତେ ଅଭ୍ୟାସ ହେଇଯାଇଥିଲା ଯେ ଆମେ
ଏଇଥିରେ ତ ଆପଣଙ୍କର ଆଉ ମୋର ପୁରା ସେମ୍ ବାହାରିଲା। ମୋର ବି କୋରନା ଟାଇମ୍ ରେ ମୁଁ ବି ଲୁଡୁ ଆଡ଼ିକ୍ଟେଡ଼୍ ଥିଲି ପୁରା।
ହଁ ଏଇଠ ଏଇ ଟା କ ପ୍ରାୟ ମଧ୍ୟ ସମସ୍ତେ ଆଡିକଟେଡ ହେଇକି ଥିଲା ଆଉ ତ କିଛି ଅପସନ ନଥିଲା ଯେ ବାହାରକୁ ଯିବାର। ତ ଘରେ ଯାହାବି ପସିବଲ ହଉଥିଲା ଆମେ କରୋନା ଟାଇମ ରେ ଆପଣ ଯଦି କହିବାକୁ ଯିବେ କହିଲେ ବହୁତ କିଛି କରରନା ଆମକୁ ଶିଖି ଦେଇେଇଛି ନା ଯେମତି କି ଲୋକ ଗୁଡାକ ମୁଁ ତ ମୁଁ କଣ କରୁି ନା କରୋନା ଟାଇମ ରେ ମୁଁ ନୂଆ ରେସିପି କରୁ ଥିଲି ତ ମୁଁ କିଛି କିଛି ଜାଣି ପାରୁଥିଲି ସିଙ୍ଗଡା ଯେମିତି ହେଇଗଲା ମୁଁ କେବେ କରୁନଥିଲି କରୋନା ଟାଇମରେ କହିଲେ। ମୋମୋ ହେଇ ଗଲା ମୁଁ ସେଇଠି ମୋମୋ କଲି ହଁ। ଆହୁରି ଲୁଡୋ ତ ସମସ୍ତେ ମିଶିକି ତାର ଗୋଟେ ଅଲଗା ହିଁ ମାହୋଲ ଥିଲା।
ବଟ ମ୍ୟାଡ଼ମ କରନା କରନା ଟାଇ ଯିବା ମନା ଏ ସେ ଟାଇ ଆପଣଙ୍କର ପୁଣି ଏ ଗ୍ରୁପ ଲୁଡୋ କେମିତି ଖେଳୁଥିଲେ ଆପଣ?
ଫାମିଲି ଥିଲା ନା ମୋର। ଆହୁରି ଆମର ଜଏଣ୍ଟ ଫାମିଲି ଥିଲା ଆଜ୍ଞା। ଜଏଣ୍ଟ ଫାମିଲି ଥିଲା ତ ଆମେ ସମସ୍ତେ ଯେତେବେଳେ କରୋନା ଆଗରୁ ତ ଯୋବ ପାଇଁ କି ସମସ୍ତେ ବାହାରକୁ ଯାଉଥିଲେ ନା। ତ ଉ ଏମିତି ଜଣ ସମସ୍ତେ ପୁଣି ଲେଟ୍ ଡି ହଁ ଡିନର ଟାଇମରେ ଆସନ୍ତି ଡିନର କରିକି ଯୋଉମାନେ ଥକି ଯାଇଥିବେ ଯାଇ ପୁଣି ଶୋଇ ପଡନ୍ତି ୟ ଫର କିଛି କାମ ଥିବ କହିଲେ ତ କାହା ସହିତ ବି ଦେଖା ଚାହାଁ ବା ସେମିତି ଦେଖା ଚାହାଁ ହେଇଗଲା ଯିଏ ଯାହାର କାମରେ ପଳଉଥିଲେ। ଯେତେବେଳେ କରୋନା ଆସିଲା ସେତେବେଳେ ତ ସମସ୍ତଙ୍କର ଅଫିସ ଯିବା ବନ୍ଦ ହେଇଗଲା ସ୍କୁଲ ଯିବା ବନ୍ଦ ହେଇଗଲା କଲେଜ ଯିବା ବନ୍ଦ ହେଇଗଲା। ତ ସବୁ ଗୁଡାକ ଗେଦରିଙ୍ଗ ହେଇକି ବହୁତ ଭଲ ଚାଲିଥିଲା। ଗୋଟେ ସେଇଟୁ କହିଲେ ବହୁତ କିଛି ଭଲ ବି ଦେଇଛି କରୋନା ଯୋଉ ହେଇଥିଲା ଆଉ କିଛି ଖରାପ ବି ହେଇଛି।
ବିଲକୁଲ ବିଲକୁଲ ଆଉ ନୁଡଲ ଯା ଆଉଛି କି ଆପଣଙ୍କର ଏମିତି କି? ଗେମିଙ୍ଗ ଆପ କିଛି ଆପଣଙ୍କ ଫେବଟ କି ପସନ୍ଦ ଆ୍ର ଆପଣଙ୍କର?
ହଁ ଟେମ୍ପଲ୍ ରନ୍ ମୁଁ ଖେଳିଥିଲି।
ହଁ ହଁ
ଯେ ଟେମ୍ପଲ ରନ ମୁଁ ଏତେ ଖେଳିଛନ୍ତି ନା?
ହୁଁ ହୁଁ ହୁଁ
ହୁଁ ପ୍ରାୟ ସବୁ ଗେମ୍ ସମସ୍ତେ ଖେଳିଥାଉଛନ୍ତି। ହଁ
ହଁ ହଁ ହ ଅଫ
ଗୋଟେ ଏମିତି ଅଛି ଯେ ଆମେ କଣ କହିଲେ ମ୍ୟାଡାମ?
ହଁ ନଲେ କୁହନ୍ତୁ କୁହନ୍ତୁ?
ନାଇଁ ଆମର ଏବେ ଗୋଟେ ଏମିତି ଅଛି ଯେ ଆମେ ଯୋଉ ଗେମ ଯୋଉ ଖେଳୁଛୁ ଆମର କିଛିାର୍ ଗେମ୍ ଗୁଡା କ ବି ଯୋଉ ଥାଉଛି କିଛି ଷ୍ଟଡି କୁ ନେଇକି ତାହେଲେ ଆମେ ସେଇ ଗେମ୍ ଗୁଡାକୁ ଯଦି ଖେଳନ୍ତୁ କହିଲେ ଆମର ଫାଇଦା ହୁଅନ୍ତା
ବିଲକୁଲ
ହେଲେ ଆମେ ଅଯଥା ଯୋଉ ଏବେ ଲୁଡୋ ଖେଳୁଛୁ ସେଇଠୁ ଆମର କିଛି ଫାଇଦା ହଉନି ଆମକୁ ଟେମ୍ପଲ ରନ୍ ଖେଳୁଛୁ ସେଇଠୁ କିଛି ଫାଇଦା ହଉନି, କାର ରେସିଙ୍ଗ ଖେଳୁଛୁ ସେଇଠୁ କିଛି ଫାଇଦା ହଉନି, ଯୋଉ ୱାର୍ଡ ଗେମ୍ ଗୁଡାକ ଥାଏ କିଛି କ୍ବସିନ ଆନ୍ସ୍ଵର ବାଲା ଯୋଉ ଗେମ୍ ଗୁଡାକ ଥାଏ ଏଇଗୁାକୁ ଗୋଟେ ଗୋଟେ ଗେମ୍ ଗୁଡାକ। ହଁ ଏଗୁଡାକ
ବାଲା ଥାଏ ଗେମିଙ୍ଗ।
ଆଜ୍ଞା ଆଜ୍ଞା ମେଥ ଟାପିଇ ର ହଁ ମେଥ କୁ ନେଇକି ତ ଏଗୁଡାକ ହଉଛି ଆମର
ଭଲ ବିଲ୍ଡ ଅପ ହୁଏ।
ହୁଁ ଏଗୁଡାକୁ ଆମ ଆମେ ଯଦି ଖେଳନ୍ତୁ କହିଲେ ଖେଳକୁ ଖେଳ ବି ରହିଯାଆନ୍ତା ମଜା ବି ଲାଗନ୍ତା ଆହୁରି ଆମେ ସେଠୁ କିଛି ଶିଖିପାରିବା।
ଆଉ ମେଣ୍ଟାଲି ପିଲା ପ୍ରୋଗ୍ରେସ ବି ହୁଅନ୍ତି ତାଙ୍କ ବ୍ରେନ ଡେଭଲପମେଣ୍ଟ ହୁ ବନ୍ଦ ଥାଏ ଏଥରେ ଆଉ ଆଜିକା ଡେଟରେ ଏମିତିରେ ବି ସବୁ ପିଲାଙ୍କର ସ୍କିଲ ଡେଭଲପମେଣ୍ଟ କରିବା ଏ ସବୁ ପାଇଁ କମ୍ପୁଟର ମାଇଣ୍ଡି ପିଲା ଏମତି ସବୁ ଡିମାଣ୍ଡ କରନ୍ତି ନା ପ୍ର ଏ ସବୁ ସବୁ ଗୁଡାକରେ ପିଲା ଆଉ ଟିକେ ବହୁତ ଭଲ ମେଣ୍ଟାଲି ସିଏ ଆଉ କିଛି ଷ୍ଟ୍ରଙ୍ଗ ହେଇପାରାନ୍ତି। ଜଉ ଥାଏ ଏଥି ରେ ସବୁ ବହୁତ ବଡ ଲୋକ ମାନେ କଲ। ତାରେ ବହୁତ ସ୍ପିଡ ହେଇପାରନ୍ତା ଏଇ ସବୁ କିଛି କିଛି ଗେମ୍ ଥାଏ।
ଆଜ୍ଞା ଆଜ୍ଞା।
ଫିଜଲ ଗେମ୍ ଖାସ୍ କରିକି।
ହୁଁ ହୁଁ।
ବ୍ରେନଏସ୍କ ସାଇଜ ଗୋଟେ ଟାଇପ ର କହିପାରିବା ଆମେ ତାକୁ।
ହଁ ବ୍ରେନ ଟିକେ ଆକ୍ଟିଭି ରୁହେ ନା ତ ସବୁଠୁ ବଡ କାମ ହଉଛି ଆଉ କଣ ବ୍ରେନ ଟାକୁ ଯେମତିକ ଆମେ ଲୁଡୋ, ଫୁଡୋ ୟା ଫିର ଆମେ କିଛି ଯୋଉ କାଦ ସିଂ ଆହୁରି ବହୁତ ଟାଇପ ର ଯେମିତି ପବଜି ହେଇଗଲା ଏଗୁଡାକ ପିଲା ଗୁଡାକୁ ଖେଳୁଛନ୍ତି ଏଠୁ ଆମେ କିଛି ଶିଖି ପାରୁନୁ କି ଆକ୍ଟିଭ ହଉନି ବ୍ରେନ କିନ୍ତୁ ଏଠି ଜାମ ହେଇଯାଉଛି ବ୍ରେନ୍ ଷ୍ଟକ ହେଇକି ରହିଯାଉଛି। ତ କିଛି କିଛି ପିଲାମାନଙ୍କୁ ଙ୍କର ଯୋଉ ବ୍ରେନ ଟା ଆକ୍ଟିଭ ନ ନ ହେଇକି ସେମାନେ ଗୋଟେ ମେଣ୍ଟାଲ କଣ୍ଡିସନ କୁ ପଳେଇ ଯାଉଛନ୍ତି।
ହୁଁ ହୁଁ ହୁଁ ହୁଁ।
କି ସେମାନଙ୍କୁ କିଛି ପ୍ରୋବ୍ଲେମ ହଉଛି ଏ ଜିନିଷରେ ପିଲା ଗୁଡାକୁ ଏମତି ବି ହେଇଯାଆନ୍ତି। ତ ଯୋଉଠି ଟିକେ ମାଇଣ୍ଡ ଟା ଟିକେ ଆକ୍ଟିଭ ରହିବ ଆହୁରି ତମର ହିଁ ଫାଇଦା ହବ ସେଇ ଗେମ୍ ଟା ଆକ୍ଚୁଲି ଅ କିଛି ସେମିତିରେ ପ୍ୟାରେଣ୍ଟସ ଗୁଡାକ ଶିଖେଇବା କଥା ପିଲାମାନଙ୍କୁ ଯେ ହଁ ଏଇ ଗେମ୍ ନ ଖେଳିକି ଏଇ ବାଲା ଗେମ୍ ଖେଳ ଏମିତ ଏମିତି କିଛି କାହିଁକି ନା ଦିଟା ଜାଗାରୁ ହିଁ ମଜା ଆସିବ। ବାସ୍ ତମର ଚୁଜ୍ କରିବାର ଅଛି ଯେ ତମେ କଣ କୋଉ ଠୁ
ବିଲକୁଲ। ଏଇ ଛୁଆ ମାନଙ୍କୁ ବି ମାନେ ତମେ ଯାହା ନିଜେ ଗେମ୍ ବାହାର କରିକି ଦବ ସେମାନେ ତ ଜାଣିନଥାନ୍ତି କୋଉ ଗେମ କଣ? ତ ତମେ ଯାହା ସେମାନଙ୍କ ପାଇଁ କି ଗେମ୍ ବାହାର କରିକି ଦେବ ସେମାନେ ସେଇଟା ହିଁ ଖେଳିବେ, ତ ସେଇଟାକୁ ହିଁ ସେମାନଙ୍କୁ ଯଦି ଏଇଟା ଏଣ୍ଟରଟେନ ରୁ ହୁଏ ବୋଲି, ଖୀ ସେମାନଙ୍କୁ ଯଦି ଶିଖେଇ ଦିଆଯିବ, ସେମାନେ ସେଥିରେ ଏଣ୍ଟରଟେନ ହେବାକୁ ଲାଗିବେ ତାହେଲେ ସେମାନେ ଆଉ ବାହାରେ ଆଉ କିଛି ଜିନିଷ ଏଣ୍ଟରଟେନ ହେବାକୁ ଖୋଜିବେ, ଆଉ ସେମାନେ ଡାଇଭର୍ଟ ବି ହେବେନି କିଛି ଅଲଗା ଦୁନିଆରେ ବି ସେମାନେ ଯିବେନି, ଆଉ ବହୁତ୍ ଭଲ ରେଜଲଟ୍ ସେମାନଙ୍କୁ ମିଳିବ ମାନେ ସେମାନେ ଏଣ୍ଟରଟେନ ବି ହେବେ ଆଉ, ହଁ, ଫ୍ୟାରେଣ୍ଟସ୍ ମାନଙ୍କ ପାଇଁ କି ବି ଭଲ କି ହୁଁ-ହୁଁ ପିଲା କୋଉ ଜାଗାରୁ ଗୋଟେ ସେମାନେ, ଏଟ୍ଟଚ୍ଛ ରହିବେ ଯଦି ଏପଟେ ପ୍ୟାରେଣ୍ଟସ୍ ବି ତାଙ୍କର କାମ ଆରାମ୍ ସେ କରିପାରିବେ ସବୁ ଜାଗାରେ ନିଜ ନିଜର, କାମ ବହୁତ୍ ବାଲାନ୍ସ୍ ୱରେ ହେଇଯିବ ଆଉ ଏପଟେ ଏଇ ଡର ବି ରହିବନି ଯେ ପିଲାଟା, କୁ ଫୋନ୍ ଯଦି ଦିଆ ହେଇଛି ସେ କିଛି ମାନେ, ଅ ଏଇଥିରୁ କିଛି ଖରାପ୍ ଇଫେକ୍ଟ ତା ଉପରେ ପଡ଼ିବ, ସାଇକୋଲୋଜିକାଲି ସେମିତି କିଛି, ବାକି ଇଏ ବି ସତ କଥା ଯେମିତି ହେ ଗେମିଙ୍ଗ ୱେରେ ପିଲାଙ୍କୁ ବେଶୀ ତେ ଆଉ ଫୋନ୍ ଦେବା କଥା ନୁହଁ, କିନ୍ତୁ ଯେହେତୁ ଦିଆଯାଉଛି ତ ଯଉ ଯେତିକି ଟାଇମ ବି ପିଲାଙ୍କୁ ଫୋନ୍ ଦିଆଯାଉଛି ସେଇଟା ଟିକେ, ଫ୍ରୁଟଫୁଲ ରହୁ ମାନେ ଆ ଏମତି ଅନନେସେଶରି କିଛି ଜିନିଷ ନ ରହୁ,
ହୁଁ ଠିକ୍ କହିଲେ ଆପଣ,
ହୁଁ-ହୁଁ, ତ ଆମ ଡ୍ୟୁଟି କି, ଏଇ ଯାଇ ଯାହା ହେଇଛି ତ ହେଇଛି ବାକି ୟା ବାଦେ ଆମ ଆଗରେ ଯଦି କେହି ଛୁଆ, କିଛି ଯଦି ଗେମିଂ ବଗେରା ଇଏ କରିକି ତ ଆମେ ଟିକେ, ଟ୍ରାଏ କରିବା କି ସେମାନେ ଏଇ ଗେମ୍ ରୁ ବାହାରିକି ଆମେ ସେମାନଙ୍କୁ କିଛି, ଆଉ କିଛି ଅଦର ଗେମ୍ ଆମେ ସେମାନଙ୍କୁ ସଜେଷ୍ଟ୍ କରିବା ଏଇ ଟାଇପ୍ ର କିଛି, ଆଉ ସେମାନଙ୍କ ଆଗରେ ଖେଳିକି ଦେଖିବାକୁ ଏଇ ଟ୍ରେନ୍ ମଜା ଲାଗେ ବୋଲି ଆଉ ସେମାନଙ୍କୁ, ଟ୍ରାଏ କରିବା ସେମାନଙ୍କୁ ସେଇ ଜାଗାରେ ଇନଭଲଭ କରାଇବାକୁ, ଯୋଉଥିରେ ସେମାନେ ଆଗକୁ ବଢି଼ବେ,
ଆଜ୍ଞା ମ୍ୟାମ୍ ଆପଣ ବିଲକୁଲ ଠିକ୍ କଲେ ଏଇ କାମ ହିଁ କରିବା, ଆଉ କିଛି ଅପସନ୍ ନାହିଁ ଆମେ ଏଇଟା ହିଁ କରିପାରିବା,
ବିଲକୁଲ-ବିଲକୁଲ ଠିକ୍ ଅଛି ମ୍ୟାଡ଼ାମ୍,
ଥ୍ୟାଙ୍କ କିୟୁ।
ଥ୍ୟାଙ୍କ କିୟୁ।